ଆର୍
ହୁଁ ନମସ୍କାର, ନମସ୍କାର ଶୁଭ ଅପରାହ୍ନ। କେମିତି ଅଛନ୍ତି କଣ
ମୁଁ ଆଜି ଟିକେ ମୁଁ ଆଜି ଟିକେ ମୋ ପୋଖରୀର ଦେଶୀ ମାଛ ଟିକେ କରିଥିଲି ବନ୍ଧୁ।
ଆଛ ଆଛା ଦେଶୀ ମାଛ ଦେଶୀ ମା ଛ ଅ ଆପଣଙ୍କର କଣ ରୋହି ଭାକୁର।
ହୋଇ ଭାକୁର ଆମର ଯେତିକ କୋଉ ପ୍ରାୟତଃ ବହୁତ ମାଛ ଛାଡ଼ିଥିଲେ ଆମ ପୋଖରୀରେ।
ଆଛା ଉ କଣ କେତେ
କେତେ ବେପାର ବାଣିଜ୍ୟ କେତେ କଲେ ଭଲ ଲାଭ ଦି ପଇସା ବାହାରିଲା ନା ନାଇଁ।
ନାଇଁ ଆପଣ ବି ବହୁତ ଲାଭ ବାହାର କରିପାରିବେ ଆମର ମାଛ ଚାଷ କଲେ।
କିଏ କେମିତି କଣ କେମିଲି? କଣ ଟିକେ ଚାଷ କରିବା ମତେ କହିଲେ ଦେଖିଆ ଯଦି ଆପଣଙ୍କର ଏତେ ଲାଭବାନ ହଉଚି। ତାହେଲେ ମୁଁ ବି ଟିକେ ଚେଷ୍ଟା କରିବି ମୋ ଆମର। ଗୋଟେ ପୋଖରୀ କରିକି ମାଛ ଚାଷ କରିବାକୁ ଘରେ ବସିକି ଉଁଉଁ।
କିଛି ଇ ବେପାର ଅ ବିଜିନେସ କରିବାକୁ ଆପଣ ଚାଉଛନ୍ତି।
ଆଜ୍ଞା।
ଯାହାଫଳରେ ଆପଣ ତ ଜାଣିଥିବେ ସରକାର ଆମକୁ ବହୁତୁ ସହାୟକା କ ସହାୟତା କରୁଛି ଆମର ସରକାର। ଯାହାକି ଆମେ ପୋଖରୀ ଚାଷ କୁକୁଡ଼ା ଫାର୍ମ ଆମେ ଯାହା। ଫଳରେ ଆମେ କରିପାରିବା ପ୍ରଥମତଃ ଆମେ ଗୋଟେ ଲୋନ୍ ଆଣିପାରିବା ଆମେ ସରକାର ପାଖରୁ।
ଆଜ୍ଞା ଗୋଟେ ଋଣ ଆଣିପାରିବା ଏଇଟା ଆମର କୋଉଠି। ପଞ୍ଚାଶ ପଞ୍ଚାଶ ସ୍ତରୀୟରୁ
ନାଁଇ ଆମର ବ୍ଲକ ସ୍ତରୀୟ ଆସୁଛି ଯେହେତୁ ଆମର ମାଛ ଚାଷ କୁକୁଡ଼ା ଚାଷ ଉପରେ ଯେହେତୁ ପଶୁ ପାଳନ ଉପରେ ଉପଲବ୍ଧ ଅଛି। ଯାହା ଫଳରେ କୃଷି ଭିତ୍ତିକ ଜ୍ୟ କାଯ୍ୟ ଉପରେ ଅଛି ଆପଣ କ ଆଣିକି ବି କରିପାରିବେ ବ୍ୟବସାୟ।
ଆଛା ଆମର କେତେ କେତେ ଜାଗା ଦରକାର
ମିନି ମିନିଅମ ତ ଆପଣ ଜାଣିଥିବେ। ଏ ଦଶ ରୁ କୋଡିଏ ଗୁଣ୍ଠୁ ଭିତରେ ଆପଣ ଯଦି କରିପାରନ୍ତି ବହୁତ ବଡ଼ ପୋଖରେ ଆପଣ ମିନିୟମ ହଁ ପାଞ୍ଚ ହଜାର ରୁ ଦଶ ହଜାର ମାଛ ପୋଷି ପାରିବେ। ଯାହାଫଳରେ ଆପଣଙ୍କୁ ଟାଇମ୍ ଲାଗିବ ଛଅରୁ- ସାତ ମାସେ ଖଣ୍ଡେ ନାଗିବ ମାଛ ବଢ଼ିବା ପାଇଁ।
ଆଚ୍ଛା ମାଛ ବଢିବାକୁ ମାଛ ପାଇଁ ତ କିଛି ଖାଦ୍ୟ ପକେଇବାକୁ ପଡିବ।
ହୁଁ ଆପଣ ତ ପ୍ରଥମ ତଃ। ଅ ଲୋନ୍ ଆପ୍ରୁଭ ହେଇସାରିଲା ପରେ ମିନିୟମ କୋ କୋଡିଏ ଗୁଣ୍ଠୁ ଜାଗାରେ ଆପଣ ଚା କଣ କରିବେ ନା ଖୋଳିବି ମିନିୟମ ଦଶରୁ ଦଶ ତ ଫୁଟୁ ଖଣ୍ଡେ ଖୋଳିବି ଯାହାଫଳରେ ଅଧିକ ପାଣି ଯେମତି ପଶିପାରୀବ ଦଶ ରୁ ପନ୍ଦରରୁ ବାର ଫୁଟ ପର୍ଯ୍ୟନ୍ତ। ଯା ଫଳରେ ଆପଣ ପାଣି ବହୁତ ପରିମାଣରେ ରହିପାରିବ।
ଆଜ୍ଞା।
ତାପରେ ତ ଆପଣଙ୍କର ଅ ଯେହେତୁ ଯାଆର ଆଣିକି ଆପଣଙ୍କର ପୋଖରୀ ଛାଡ଼ିବି। ମିନିଅମ ଅ ଜୋ ଟୋ ଟୋ ସବୁ ପ୍ରକାରର ମାଛ
ଆଜ୍ଞା।
ଆପଣ ଜାଣିଥିବେ ରୋହି ଭାକୁର ଇଲିଶି। ଆପଣଙ୍କର ଯେତିକ ବିଭିନ୍ନ। ପ୍ରକାର ମାଛ ରହୁଛି ଆପଣ ବି ଚାଡି ଛାଡ଼ିପାରିବେ। ଆଉ ତା ଫଳରେ ଆପ ଆପଣ ତ ଅ ମ କଣ କରିବେନା ତାଙ୍କୁ ଖାଦ୍ୟ ପାଇଁ। ଏ ଆମର କୁକୁଡ଼ା ଦାନା ଯାହାଫଳରେ ଜାଣିଥିବେ କିଲୋ ଆସିଚି ଆମର ପଚାଶ ଟଙ୍କା କୁକୁଡ଼ା ଯଉ। ଉ ଆଉ ହଉଛି ଇଏ ଆମର ଏ ମାଛ ଦାନା ଯେ ମାଛ ଦାନା ଆପଣ ଆଣିବାକୁ ପଡିବ। ଅ ଦୁଇରୁ
ଅଧିକା ପଇସା ପଡିଯାଉଛି ଫିର ବି ଆଣିକି ପକେଇବାକୁ ପଡିବ।
ଆଜ୍ଞା ଦୁଇ କୁଇଣ୍ଟାଲ ହେଲେ ଆପଣଙ୍କର ମାସକୁ ପଳେଇବ ଆରାମସେ।
ଆଛା ଦୁଇ କୁଇଣ୍ଟାଲ ମାନେ ଦୁଇଶହ କେଜି ନା?
ଆଜ୍ଞା
ଆଚ୍ଛା ନିଶ୍ଚିନ୍ତ କରିବା।
ଆଉ ତ ମାଛର।
ତାର ଆମ ଘରୁ ନିଜ ନିଜ ନିଜେ ପଡିବ ନା କି ଲୋକ ରଖିକି ଲୋକ ରଖିଆକୁ ପଡିବ କେତୋଟି ଲୋକ ଆବଶ୍ୟକ କି ମୁଁ ଏବେ ତ ଜାଣିି କିନ୍ତୁ ମୁଁ ଏକୁଟିଆ ଲୋକ ମୁଁ ନିଜେ ଯତ୍ନ ନେଇପାରିବି ତ।
ନାଇଁ ନାଇଁ ଆପଣ ତ ମିନିମମ୍ ଦୁଇରୁୁ ତିନି ଜଣ ଲୋକ ର ରଖିଆକୁ ଯା ହେଲେ ବି ପଡ଼ିବ। ମାଛ ଦାନା ପକେଇଆକୁ ପଡ଼ିବ ଆଉ ମାଛର ଔଷଧ ବି ଯେହେତୁ ରହୁଚି ମାଛର ଏଁ କୀଟାଣୁ ଯେମିତି ମାଛ ଦ୍ବାରା ପଶି କି ନହେଲେ ମାଛକୁ ନ ଖରାପ କରିପାରନ୍ତି। ସେଇ ବ୍ୟବସ୍ଥା ବି ଦେଖିଆକୁ ପଡ଼ିବ। ଯାହା ଫଳରେ ମାସ୍ଛ ସୁସ୍ଥ ସୁସ୍ଥ ସବଳ
ଆଜ୍ଞା ଆଜ୍ଞା ଯେତେବେଳେ ଶୁଣନ୍ତୁ ଯେତେବେଳେ ପୋଖରି ଟା ଯେତେବେଳେ ଖୋଳା ହବ ଆମର ଗୋଟେ ପଟେ ନିଷ୍କାସନ ବାଟ ରହିବ ଗୋଟେ ପଟେ ଆଜ୍ଞା ପଶିବା ବାଟ ରହିବ କେମିତି ରହିପାରିବ ତ
ହୁଁ ସେମିତି ରହିବାକୁ ପଡିବ ତିନି ମାସରୁ ଚାରି ମାସ ପାଣି ବି ଆପଣ ବଦଳାଇ ପାରିବେ ଯାହାଫଳରେ ମାଛ ସୁସ୍ଥଦାୟକ ବହୁତ ଭଲ ଭାବରେ ବଢ଼ିପାରିବେ ଏ ଛଅ ମାସ ଭୀତ ମାସ ଭିତରେ ଆମର ଦେଢ଼ରୁ ଦୁଇ କେଜି ଭି ସେଥିରେ ମାଛ ଗୋଟେ ଏ ପିଛା ରହିପାରିବ ଆପଣ ଯଦି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ବଜାରରେ ବି ଆମର ବଜାରରେ ଯେତିକ ମାଛ ବେପାରୀ ଅଛନ୍ତି ତାଙ୍କୁ ବ୍ୟବସାୟରେ ଦେଇପାରିବି
ଆଜ୍ଞା ଆଜ୍ଞା ନିଶ୍ଚନ୍ତ ମୁଁ ଆଉ ଗୋଟେ କଥା ବୁଝିବାକୁ ଚାହୁଁଛି ଆମର ଥର ପାଣି ଟି ଆମର ଦୁଇ ତିନି ମାସକୁ ଥରେ ଲେଖାଏ ଚେଞ୍ଜ କରିବାକୁ ପଡିବ ଆଜ୍ଞା ଧ ଧର ଏବେ ଏଇ ଖିନ ବର୍ଷା ଦିନ ଋତୁ ଚାଲିଛି ବର୍ଷା ଋତୁରେ ଆପଣର ଆମର ହଁ ପାଣି ସଫିସିଏଣ୍ଟ ରହିବ ଆମର ରହିଯିବ ଆଉ ଯେତେବେଳେ ଖରା ମାସ ଚାଲିବ ଖରା ଋତୁ ବୈଶାଖ ମାସ ବୈଶାଖ ମାସରେ ଆମେ କେମିତି କୁ ବୋରିଂ ଦ୍ଵାରା ପାଣି ପିବାକୁ ପଡିବ ବୋରିଂ ଗୋଟେ ଗୋଟ ଗୋଟେ ଦିଟା ବୋରିଂ କରିବାକୁ ପଡିବ
ସ୍ପ୍ରିଙ୍ଗ ମିନିୟମ ଗୋଟେ ଯେହେତୁ କରିବାକୁ ପଡ଼ିବ ଆପଣ ଯେହେତୁ ଅ ବଡ଼ ବ୍ୟବସାୟ କରୁଛନ୍ତି ଯେମିତି ମାଛ କୁକୁଡ଼ା ଫାର୍ମରେ ଯେହେତୁ ଦିଇଟା କରିବାକୁ ପଡ଼ିବ ବୋରିଙ୍ଗ ଗୁଡ଼ା ଖ ଖୋଳେଇବାକୁ ପଡ଼ିବ ଯାହା ପୋଖରୀ ବି ମିନିମମ ଦଶ ଫୁଟ ରୁ ପାଣି ରହିବା ଦରକାର ହେଲେ ମାଛ ମାନେଙ୍କ ଏ ବି ବହୁତ କ୍ଷତିକାର ହେଇପାରେ
ଆଛା ଆମର ଗୋଟିଏ ହଜାର ରୁ ପାଞ୍ଚଶହ ରୁ ହଜାର ମାଛ ଆମର ଆଡିିବା ଯୋଉ ଯା
ହୁଁ
ମୋର ମିନିୟମ ଦଶ ଫୁଟ ରୁ ବାର ଫୁଟୁ ଯାଇକେ ଗାତ ବା ଆଉ ଯୋଉ ଗଭୀର କରିବାକୁ ପଡିବ ଆଉ ଆମର ପାଣିଟି ନିଷ୍କାସନ ପାଇଁ ସୁବିଧା ଥିବା ଦର କାର ପା ଉ ପାଣିଟି ପଶିବା ପାଇଁ ବି ବ୍ୟବସ୍ଥା ଥିବା ଦରକାର ଆମର ରହିଲା ଆଉ ରହିଲା ମୁଖ୍ୟତଃ କ କଥା ଆମର ଅ ସବୁଠୁ ଜରୁରୀ ପୂର୍ଣ୍ଣ କଥା ହେଲା ଉଁ ଦୁଇ ତିନୋଟି ଲୋକ କରିକି ତାଙ୍କୁ ଠିକ ଭାବରେ ଖାଇବା ପିଇବାକୁ ଦବାକୁ ପଡିବ ଆଉ ଠିକ ଭାବରେ ତାଙ୍କର ଚିକିତ୍ସା କରିବାକୁ ପଡିବ କୌଣସି ରୋଗ କି କୌଣସି କୀଟନାଶକ କୌଣସି କିଛି ଅସୁବିଧା ଆପଣଙ୍କର ହୋଇନାହିଁ ଆଉ ରହିଲା ଆମର ଯାହା ଆଉ ସେମିତି ବି କହ ଆଉ ମୁଁ ବି ଶୁଣିଛି ଆଉ ଗୋଟେ ସାଙ୍ଗ ମୋର କରିଥିଲା ମାଛ ଚାଷ ସେ କହିଲା ତା ଉପରେ ତାର ଗୋଟେ କଣ କହିଲି କୁକୁଡା ଫାର୍ମ ଗୋଟେ କରଦେଇଥିଲା ଉପରେ ଲୁହା ଆଙ୍ଗେଲ ଦେଇକି କୁକୁଡା ମାନେ ଯାହା ଝାଡା କରୁଥିଲେ ତାର ବି ସବୁ ଯାକ ଗାଡିଆ ଭିତରେ ପଡୁଥିଲା
ହୁଁ ହଁ ମାଛ ତ ତାଙ୍କ କା ସେ ଖାଦ୍ୟ ଖାଇକି କୁକୁଡ଼ାଙ୍କର ଯୋଉ
ସେ ମାଛ ମାନେ ବି ବଢନ୍ତି
ବହୁତ ସୁସ୍ ସୁସ୍ଥ ଦାୟକ ହେଇଥାନ୍ତି ବହୁତ ଆପଣ ଯଦି କରିପାରିବେ ବି ଆପଣଙ୍କ ବି ବହୁତ ଲାଭଦାୟକ ହେଇପାରିବ।
ଏକାଥରେ କରିଥିଲେ ମୁଁ ଭାବୁଚି ଭଲ ହବ।
ଆପଣଙ୍କ ପାଇଁ ବି ଏ ସୁବିଧା କରିବା ପାଇଁ ମୁଁ ମୋର ଯେହେତୁ ବ୍ୟବସାୟ କରୁଚି ଆମର ଘରର ଯେହେତୁ ପନିପରିବା ଚାଷ ସେହତୁ ଏଇ ବର୍ଷରୁ ବାହାରିଚି ଦୁଇରୁ ତିନି ଲକ୍ଷ ଭିତରେ ମୁଁ ଆପଣଙ୍କୁ ସହାୟତା କରିପାରିବି। ଆପଣ ବ୍ୟବସାୟ କରିକିଣି ମୋତେ ବି ସୁଝି ହିଁ ପାରିବେ।
ନିଶ୍ଚିନ୍ତ ଭାବେ ଧନ୍ୟବାଦ ତମ କଥା ଶୁଣି ମତେ ଖୁସି ଲାଗିଲା। ମୁଁ ଭାବୁଚି ଏକାଥରେ ଗୋଟେ କୋଡିଏ ଗୁଣ୍ଠୁ ଜାଗାରେ ଟ ପୋଖରୀ ଖୋଳି ମାଛ ଚାଷ ତା ପରେ ଆମର ୟଙ୍ଗ ତା ଉପରେ ମୁଁ ଆମର ଗୋଟେ କୁକୁଡା ଫାର୍ମ ଗୋଟେ କରିକି କୁକୁଡା ରଖି କିଛି କୁକୁଡ଼ାଙ୍କ ଝାଡା କୁକୁଡ଼ାଙ୍କ ର ଯୋଉ ଖାଦ୍ୟ ଯୋଉ ପଢିବ ସେଟା ଆମ ଆସି ଡାଇରେକ୍ଟ ପଡିଲେ ଆମର ସିଧାସଳଖ ଗାଡିଆକୁ ଯିବ। ଗାଡିଆକୁ ସେ ଗଲେ ମାଛ ବି ଖାଇକି ସେଥିରେ ମାଛ ବି ବଡ ହେବେ ଏପଟେ ବି ଆମର ଅ କୁକୁଡା ବି କିଛି କୁକୁଡା ବି ଆମର ବାହାରି ପାରିବେ।
ହୁଁ ଯାହା ଫଳରେ ଆପଣ ତ ଜାଣିଥିଲେ ବ୍ୟବସାୟ କୁକୁଡ଼ାଙ୍କ ବ୍ୟବସାୟ ବହୁତ ଏଇ ବର୍ଷ ବଢ଼ିଲାଣି ଯାହାଫଳରେ କି ଆପଣଙ୍କୁ ଓ କିଲୋ ପିଛା ଅଢେଇଶହ ରୁ ଦୁଇଶହ ଭିତରେ ଯେହେତୁ ରହୁଛି କୁକୁଡ଼ା କିଲୋ ପିଚା ଆମର କମ୍ପାନୀ ଯେ ହେତୁ ବଡ଼ ବଡ଼ କମ୍ପାନୀ ଅଛି ଆମର ଫାର୍ମକୁୁ ଆସିକିଣି କୁକୁଡ଼ା ନେଇ ଯାଉଚନ୍ତି।
ଆଛା ସେମାନେ ତ ଦଉଚନ୍ତି ସେମାନେ ନଉଚନ୍ତି ଆମକୁ କିଛି କୋଉଠି ବେପାର କରିବାକୁ କିଛି ମାନେ ମୁଣ୍ଡରେ କିଛି ଚିନ୍ତା ନଥିବ ଆମେ ସିଧା କମ୍ପାନୀ କି ଠାରୁ ଆଣିବା କମ୍ପାନୀ କି ଦବା।
ଆଜ୍ଞା ଯାହା ଫଳରେ ଆପଣ କିଛି ଅସୁବିଧା ଅନୁଭବ କରିପାରିବେନି ବର୍ଷକୁ ପ୍ରାୟତ ଆପଣ ଚାରିରୁ ପାଞ୍ଚ ଲକ୍ଷ ଭିତ ଭିତରେ ବ୍ୟବସାୟ କରିପାରିବେ। ଯଦି ଆ ଆପଣ କୁକୁଡ଼ା ଫାର୍ମ କରିପାରୁଚନ୍ତି ଆଉ ବି ମାଛ ଚାଷ କରିପାରୁଚନ୍ତି। ଯେହେତୁ ଆମର ଓଡିଶା ଯେହେତୁ ଆମର କୃଷି ପ୍ରଧାନ ରାଜ୍ୟ। ଆପଣ ବହୁତ ଭଲ ଭାବରେ ବ୍ୟବସାୟ ବି କରିପାରିବେ। ଆଉ କୃଷି ର କାମ ଯେହେତୁ ବହୁତ ରହୁଚି ବି ଏଇ ଆ ପଣଙ୍କର ଗ୍ରାମରେ ଆପଣ ଏ ସବୁ ସମ୍ଭାଳି ପାରିବେ ବି।
ଧନ୍ୟବାଦ ମତେ ଆପଣଙ୍କ ଉତ୍ସାହ ତ ଦେଖିକି ଆପଣ ଯୁବପିଢି ଗୋଟେ ନିରନ୍ତର ଆପଣଙ୍କର ଅତି ଉତ୍ତମ ଚିନ୍ତାଧାରା ଦେଖି ମତେ ଖୁସି ଲାଗୁଚି। ଆପଣଙ୍କ ଦ୍ଵାରା ବି ମୁଁ ବହୁତ କିଛି ଶିଖିବାକୁ ପାଇଲି। ମୁଁ ନିଶ୍ଚିନ୍ତ ଚେଷ୍ଟା କରୁଚି ଆମ ଵାରିରେ ବା ଆମ ନିଜ ଜାଗାରେ ଗୋଟେ ପୋଖରୀ ତାପରେ ଗୋଟେ କୁକୁଡା ଚାଷ କରିବାକୁ ମୁଁ ଚେଷ୍ଟା କରୁଛି ମୋର ଯାହା ସୁବିଧା ସୁବିଧା ଦରକାର ପଡେ ମୁଁ ଆପଣଙ୍କ ଠାରୁ ବୁଝି ନେବି ଆଉ ମତେ କିଛି ଦୁଇ ଚାରି ଦୁଇ ଦୁଇ ଚାରି ଲକ୍ଷ କିଛି କିଛି ବ୍ୟବସ୍ଥା କରିକି ମତେ ଅର୍ଥ ବି ସାହାଯ୍ୟ କରିବେ ଆପଣ କେମିତି ଏ ବ୍ଲକ ରୁ ସବସିଡି ଦ୍ଵାରା କେମିତି ଋଣ ପାଇକି ଆପଣ କଲେ ମତେ ବି ଟିକେ ଆଜ୍ଞା ଜଣେଇବେ ଧନ୍ୟବାଦ ଆଜ୍ଞା
ଆଜ୍ଞା ଆପଣଙ୍କ ବ୍ଲକ ସ୍ତରୀୟ ବ୍ୟବସ୍ଥା ବି ଆପଣଙ୍କୁ ବହୁତ ପ୍ରଦାନ କରିପାରିବେ ଯାହାଫଳରେ ଆପଣ ଖୁସି ହେଇପାରିବେ। ରହିଲି ବନ୍ଧୁ ନମସ୍କାର।
ହଉ ଆଜ୍ଞା ରଖିଲି ଧନ୍ୟବାଦ ବନ୍ଧୁ।